ହ୍ୟାଲୋ।
ବନ୍ଧୁ।
ହଁ ଏ ବସିବା କଥା ଆଉ।
କୋଉଠି ବଇଚ?
ଏଇ ବାଉଁଶ ବୁଦାରେ।
ବାଉଁଶ ଗଛ ଅଛି? ଆମକୁ ବାଁଶ ଫାସ ଖଣ୍ଡେ ଦିଅ?
ହଁ ଆସିକି ନେବ।
ଗାଁ ରେ କାଁରେ ଯାତ୍ରା ହଉଚି
ଆଉ ହଉଛି ମୁଁ ତ ଜାଣିନି କାଇଁ?
ହଁ ଯାତ୍ରା ହଉଚି
ହୁଁ।
ଏଇ ପେଣ୍ଟ ସାର୍ଟ ମୁଁହ ମାର କିି
ଓ ହା
ବାଲି ପଡୁଚି
ହୁଁ ସକାଳୁ ଦୌଡିଆକୁ ଗଲେ ହୁଅନ୍ତା ନା।
ଦୌଡ଼ିଆକୁ ବାଲି ଟା ପଡିଗଲେ। ବାଲିରେ ବି ତୁ ଚାରିଟା ବେଳ ଦୌଡିବୁ ବଢିଆ ହବ।
ବାଲିରେ ଦୌଡିଲ ଭଲ।
ହଁ ବାଲିରେ ଗୋଟେ କିଲୋମିଟର ଦୌଡିବୁ ଜାହା ନର୍ମାଲରେ ଦେଢ ଆ ବାଲି ଗୋଡଟା ପୂତି କଷ୍ଟ ହେବ। ଆଉ ତମ ଘ ଗାଁରେ ଜାଣିନ। ଆଉ ଗୋଟେ କାରେ ଆଣିଛି।
ହଁ।
ଆ ଆଉ ଖାଇ ପିସାଇଲଣି?
ହଁ ପଖାଳ ମୁଠେ ଖାଇଲି ଆଉ।
ପଖାଳ କଣ ଆଜି ପାଗ ତ ପାଗ ନରମ ଅଛି ଗରମ
ହଁ ପଖାଲ ଦିଟା ଖାଇଦେନି ଆଉ ନିଦ ମାରଛି ଶୋଇମି ଆଉ।
ରାତିରେ ଆଉ ନିଦ ହବନି ଶୋଇପଇଲେ।
ଖରା ବେଳେ ଶୋଇଲେ?
ହଁ।
ତା ବୋଲି ସୋଇବା ଟା କଥା ନୁହଁ କାରଣ ଖରାବେଳେ ସୋଇଲେ ଖରାପ୍ ଭଲ ନୁହଁ।
ନାଁ ମୁଁ ଆ ଗୋଟେ କଲେଜ୍ ରୁ ରହିଯାଇଛି ଅଭ୍ୟାସ
ହୁଁ।
ଖରାବେଳେ ଦି ଘଣ୍ଟା ନ ଶୋଇବି ମାନେ ମୁଁ ସେ ଟିଉସନ୍ ପାଠ ପଢ଼େଇ ପାରିବିନି ଦୁଇରେ। ରାତିରେ ନ ଶୋଇଲା ପର୍ଯ୍ୟନ୍ତ ପୁରା ମତେ ଖାଲି ମାନ୍ଦା ମାନ୍ଦା ଲାଗିବ।
ହଁ।
ଖରା ଯେତେ ହେଲେ ଅଧ ଘଣ୍ଟେ ସୁଏ କି ଶୋଇବାକୁ ପଡିବ। ଏଇଆ ଆଉ।
ଟିଉସନ୍ କେତେବେଳେ ଅଛି?
ଚାରିଟା ବେଳକୁ ଦେଖିବା ଆଉ।
ଉଁ।
ସୁବୁନି।
ହୁଁ।
ତାହାଲେ କହିଦବ ଚାରି ଟାରେ ମୋର ଦି ଦିନି ଛୁଟି। ଆମ ଛୁଆ ଯିବେ ଯାତ୍ରା ଦେଖି। ଯାତ୍ରା ରେ ବି ଶୋଇିବୁ ଦିନରେ ସୋଇବୁ ରାତିରେ ଯାତ୍ରା ଦିଇ ଦିନି।
କାରଣ ଦିନରେ ମୁଁ ସୋଇନି। ରାତିରେ ଯାତ୍ରା ଦେଖା ହବ। ସେ ଦୋକାନ ଫୋକାନ ଦେଲେ ଭଲ ହୁଅନ୍ତା।
ହୁଁ ବାରମଜା ଦୋକାନ ଦଉନୁ।
ପାମ୍ପଡ ଦୋକାନ ଭାବୁଛି ଦେଇ ଦେଲେ ଭଲ ‌ହୁଅନ୍ତା। ଭଲ। ହୁଁ। ଆଉ ତାହେଲେ ହଜାରେ ଟା ଚିଆରି ପଡ଼ିବ।
ହୁଁ।
ଲୋକ ଖାଆନ୍ତୁ। ହଜାରେ ଟା ଚିଆରି ପଡିବ।
ହୁଁ।
ପାଆସ ଲୋକ ଖାଇଲେ ପାମ୍ପଡ଼। ଏତେ ଲୋକ ରେଷ୍ଟୁରାଣ୍ଟ ରେ ଖାଇଲେ ମାସକୁ ପାଞ୍ଚ ହଜାର।
ହୁଁ।
ମାସକୁ ମାସ ଯାହା ହେଲେ ହଜାରେ ଟଙ୍କା କି ଦେଢ଼ ହଜାରେ। ହଁ ତୁ କହୁଥିଲୁ।
ଠିକ୍ କ
ଆରେ ତାକୁ ତେଲ ଆଣିବ ତା ପାମ୍ପଡ ବି ଯୋଉ ତେଲ ଟାଣିବ। ହୁଁ। ତାକୁ ବାର ନାହିଁ। ହ ଆଜି ବାର ନାହିଁ।
ହୁଁ।
କଲେ ହବ।
ହେଲା। ଆରେ।
ଆଉ କଣ ଖବର। ସେ ତାଙ୍କୁ ଯୋଉ କଣ କହିଲେ ଆଜି ଅପରେସନ ଦେଇଛନ୍ତି ତ ଆଜି ଆମ ଘରକୁ ଯାଇଥିଲି ଅପରେସନ ହେଇଛନ୍ତି। ହୁଁ। ଆଉ ଧାନ ଫାନ ବୁଣା ସଇଲାଣି। ଧାନ ଆଜି କିଣା ହଉଥିଲା ପା
ଶୁଭୁନେଇ
ହାଲୋ।
ହେଁ
ନା ଶୋଇିଲେ।
ନାଁ ଶୋଇନେଇ
ହଁ
ବାରିରେ କଣ ସବୁ ଲାଗିଛି?
ହଁ।
ସାରୁ ଫାରୁ ଲାଗିଛି?
କଁ କହିଲେ
ମୁ କହିଲି ବାଘ ଯାଇକି ମୁ କୋଉଠି କୋଉଠି ଆମେ ଯୋଉ ଯାଇଥିଲୁ ଔଷଧ ପକେଇବାକୁ ସେଇଠି ବାଘ ସାଙ୍ଗ
କଣ କରୁଚନ୍ତି?
ସାରୁ ସାରୁ
ଆଉ କୋଉ ଜାଗାରେ କହନି ସେଟା?
ଯୋଉ ତା ଘର
ହୁଁ।
ସେଇ ସେଇଠି
ହଁ ବାଇଗଣ ଲଗେଇଚ ଯୋଉଠି ତମେ ରିଲ୍ସ କରିବାକୁ ଯାଅ
ହଁ ହଁ ସେଇଠି ସେଇଠି କଣ ମୁଁ ଆଉୁଛି ଘରକୁ ପଳେଇ ଆଇଲା ମୋ କତିକି ଗଲା ଆଉ ସକାଳୁ କେତେବେଳେ ବେ ଯାଇକି ଛଅଟା ରେ ଆଇଲି ଛ ଟା ରୁ ନଅଟା କହିଲା କହିଲା ମୁଁ ତିନି ଘଣ୍ଟା ଖଟୁଛି। ମୁଁ କହିଲି ହଉ ଠିକ୍ ଅଛି ତୋ ଫୋନ ଟା ଟିକେ ଦେନି ତା ଫୋନ ଟା ଦେଲା ମୁଁ ଟିକେ ତା ଫୋନ ଯୋଉ କେତେ ସମୟ ଦେଖୁଛି ତା ହିଷ୍ଟ୍ରି ଟା ଚେକ୍ କରୁଥିଲି ଦି ଘଣ୍ଟା ପନ୍ଦର ମିନିଟ୍ ଫୋନ୍ ଦେଖିଛି ଛଅଟାରେ ସିଏ ଘରୁ ଯାଇଛି ମାନେ ଭାବେ ସେ ଚାରିଟା ରାତିରୁ ଫୋନ୍ ଦେଖୁଛି।
କଣ କହୁଚୁ କହ?
ଆଁ।
ଜଳରେ ଜଳରେ କାଲି ଯାତ୍ରା ହଉଥିଲା ପା।
ହଉଥିଲା ହଁ ହଉଥିଲା ହଉଥିଲା।
ହୁଁ ଯୋ ଇଏ ଥିଲା ଆଜି ବି କଣ ଗୋଟେ ହଉଚି ନା କଣ ଆଉ ଗୋଟେ ଦି ଟା ରାତି କରିବେ ନା କ ହୁଁ ହୁଁ ହଁ ହଉ ଆମର ତ ଦେଖିଆ ଆଉ।
ତାହେଲେ ଦି ଦିନି କରିବେ।
ଦି ଦିନି କରିବେ ତାହେଲେ।
ହଁ। ଆଉ କଣ
ହୁଁ ହୁଁ।
ହ ଆ
ଆଉ ନଈରେ ଗାଧଉଛ ନା?
ନା ନଈରେ କ ଗାଧେଇବି କାଲି ଗାଧେଇଥିଲି ମାଛ ଦି ଟା ଧ
ହଁ।
ଚୁନା ମାଛ ଦି ଟା ଧରିଥିଲି ତାକୁ ନେଇକି ବେସର ଫେସର ଦେଇକି ଟିକେ ଖିଆ ହେଲା ଓଃ ସେ ଯୋଉ ଟେଷ୍ଟ କ
ହେ।
ପୁରା ବଢିଆ ଟେଷ୍ଟ ଚୁନା ମାଛ ପା ଗୋଟା ଖାଲି ଭିଡ଼ି ଦେଇଯିବୁ ଆ ବଢିଆ ଏୟା ତଣ୍ଟି ରେ ଯଦି ଲାଗିବ ଆଉ। ତୁ ଯେତିକ କିଲେ ମାଛ ତାହିଁରେ ଧରିଥିବୁ ପଇସା ତତେ ଦେଇକି। ମୁଁ ଯାହା ଛୋଟବେଳେ ଥରେ ମାଛ ଖାଇଥିଲି କଣ୍ଟା ନାଗିଥିଲା ମୋ ତଣ୍ଟିରେ ସେଇ ଦିନଠୁ ମୋ ମାଛ ପ୍ରାଣ ର ଭୟ। ତ ମୁଁ ମାଛ ଦେଖିବି ମାନେ ମୋ ଭାଇ ଯାହା ହେଲେ ବି ଖାଇବାକୁ ଟିକେ ଅଶାନ୍ତି ଲାଗେ।
ହଁ ଡର ରହିଲେ ଥରେ।
ହଁ ତୁମ ଗରିଆ ରେ କଉଠି ଭୋଜି ଫୋଜି କରିଆ?
ହଁ କଲେ ହବ।
ଓହୋ।
ଦେଖିବା ଥୁଆ ଥୁଇ କରିକି କରିବା ଆଉ ଜନ୍ ଅଛି ଯୋଉ ଶୁ ଆସିବନି ଡାକ୍ତର।
ହୁଁ।
କହୁଥୁଲା।
କିଏ କହନି?
ହୁଁ
ପିୟୁଷ ନା ମ।
ଆସିବ।
ଆରେ କଥା ରେ ମାନେ ସେ ତାଙ୍କର କଉଦିନ। କରିବେ ଏପର୍ଯ୍ୟନ୍ତ ଠିକି ନାହିଁ ବୁଝିପାରୁଛୁ ତ।
ହଁ।
ଆଉ ଠିକ୍ ନାହିଁ ସେ କଣ କରିବ, ଛୁଟି ନେଇକି ଆଇଥିଲା ଏଇ କିଛି ଦିନ ହବ।
ଏଇ ଯୋଉ ରଜରେ ଆଇଥିଲା ଗୋ ଗୋଟେ ଦିନ କଁ କହୁଥିଲା ମେଡ଼ିକାଲ ସାର୍ଟିଫିକେଟ୍ ଦେଖେଇ ରହିଲା ଗୋଟେ ଦିନ।
ତ
ନେଇକି ଗଲା ଆଉ ଫୁଣି କଁ ଛୁଟି ଦେବେ, ବାର ତାରିଖ ତାଙ୍କ ଦରମା ଦଉଛନ୍ତି କି ଛୁଟି କରିଦେଲା ବେଳକୁ ସିଏ ଆଠ, ନଅ ହଜାର ଦେବେ। ଏଇଆ ଆଉ।
କଣ ବି ଆସିିକି ଏଠି କଣ ଆଉ ସେ ଛେନା ଗୁଡ କରିବେ।
ହଁ।
ଆଉ କମ ବୟସରୁୁ ଯାଇଛି କି ତଥାପି ତା ବୟସ ହିସାବରେ ସେ ଠିକ୍ ଠାକ୍ ଯାଇଛି। ନା ନା ଯାହାହେଲେ ବି ଆଉ ଦି ବର୍ଷ ପରେ ଯାଇଥିଲେ ଭଲ ହେଇଥାଆନ୍ତ ଏଇଆ ଆଉ।
ହଁ।
ତା ସେ ପଳେଇଲେ ପଳେଇଲୁ ଆଉ। ଆଉ ଘରେ ବସିକି ଆମଭଳିଆ ବୁଲିଥାନ୍ତା
ହଁ।
ହଁ ଆଉ କାଲି ବାର ଅଛି କାଲି କଣ ଗୋଟେ କରିଦବା। ଚିକେନ ଫିକେନ୍ ଟିକେ କରିଦବା।
ହୁଁ କରିଦଉନା।
ଖାଲି ଗୋଟେ ପବନ ପାଣି ନହେଲେ ଆମ୍ବୁଲ ଫାମ୍ବୁଲ ଝୋଳ ହେଲେ ସିଏ ଆହୁରି ବଢିଆ।
ହୁଁ।
ଆଉ ଏଇଆ। ନଈରେ ଆଜି ଗାଧେଇ
ହଁ।
ଆଉ ଏ ଗାଧଉଥିଲି ବାଲି ବି ପଡି ଯାଇଛି ଆଉ କେତେ ଦିନ ତ ଖେଳା ହବ ବାଲି। ଖେଳା ହବ। ସବୁ ବି ଆସିଛନ୍ତି ସୁରେଇ ଫୁଡେଇରେ ଅଛନ୍ତି, ଆଉ ଦି ଦିନେ ବାଲି ଠିକ ଠାକ ହେଇଯିବ। ପଡଯିବ।
ଏ ଘାସ ହେଇ ଯାଇଛି ବା ଏଇ କରଗୁରା।
ଆରେ ଏଠି ସେ ବାପନ ଘର ସିଧା ସେଠି ଶୁଖିଯିବନି।
ହୁଁ।
ପୁରା ଧଳା ପଡିଯିବ ବୋଲି ସେ ଯୋଉଠି ହେଲେ ଖେଳଆର ଅଛି ବା। କଣ ଦି ସାଇଡ ଖେଳିବା ଆମେ ତ ଗୋଟେ ସାଇଡ ଖେଳିବା ଆଉ। ଏଇ ଯୋଉ ବା ମାତିବେ। ଆଉ କାଲି ବି କରିଦେବେ ଏ